ହାଲୋ।
ହାଲୋ।
ହଁ ଗୁଡ ଆଫ୍ଟରନୁବ।
ଗୁଡ ଆଫ୍ଟରନୁନବ୍ବ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଁ। କାଇଁ ଏଇ ରୋଷେଇ ଚାଲିଛି ଡିଉଟି।
ଅହ।
ଆପଣ କଣ କରୁଚନ୍ତି?
ସବୁବେଳେ ଓଦା ହେଇକି ଏବେ ଘରେ ପହଞ୍ଚିଲୁ।
ଅହୋ କାଇଁ କହିଲେ କଣ ଯାଇଥିଲେନା କଣ?
ହଁ ଗାଡିଟା ଖରାପ ଅଛିତ ସୋରୁମ ଟିକେ ନେଇଥିଲିତ ଦେଇକି ଆସିଲି ଆଉ।
ହ ହୋ
ବର୍ସ
ବର୍ଷା କଣ୍ଟିନ୍ୟୁ ଚାଲିଛି ଏବେ ଟିକିଏ ଟିକିଏ ଜଷ୍ଟ ହଉଛି ଆଉ।
ଅହ। ମୁଁ ଭାବିଲି କାଳେ ଏପଟେ ନହେନେ ବର୍ଷା ଦେଇଥାନ୍ତି।
କଣ କହିଲେ?
ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହଉନଥିବ ମୁଁ ଏପଟେ ଆଡେ ବର୍ଷା ହଉଛି ଦେଇ ଦେଇେଇଥାନ୍ତି।
ହଁ ପଠେଇଦେବେ ନହେଲେ ହ୍ୱଟସପରେ ଆମେ ପ୍ରିଣ୍ଟି କରିକି ଦବା ଆଉ।
ହଁ ସେଇଆ କରିଦେଲେ ହବ ଠିକ। କଥା ହେରା କଣ ଏତେ କରିବୁ ବର୍ଷା ଆମର ଅଧିକ ହେଇଗଲାଣି? ଆଉ କିଛି ଦରକାର ନାହିଁ।
ଯେତିକି ଦରକାର ଥିଲା ହେଇଗଲା ନାକି।
ହଁ। ହେଇ ଏତେ ଆମର ଦରକାର ନାହିଁ ତମ ଆଡେ କାଳେ ନଥିବ ନହେନ ପଠେଇ ଦିଅନ୍ତୁ।
ପଠେଇ ଦିଅନ୍ତୁ ମୁଁବି ଦେଖିବି ଯୋଉମାନେ ହଉନି ଏମିତି ହଉଛିନା ଗୋଟେ ଗୋଟେ ଜାଗାରେ ହଉଛି ଗୋଟେ ଜାଗାରେ ହର୍ସ ସେଇଆଡକୁ ଦେଇଦବା ଆଉ।
ହଁ ସେଇଆକୁ ଦେଇଦବା ନହେନେ ଆଉ ଭଲ ଆଇଡିଆ ନାଁ।
ଉୁଁ ହାଁ ହାଁ କଣ ରୋଷେଇ କରିଛନ୍ତି।
ଆଏ ଡାଲି ଆଉ ଯୋଉ ଖଟା ମିଠା ଡାଲି। ପୋଟଳ ଆଳୁ ଭଜା। ଆଉ ଦେଖିବା କଣ କରିବା ଖାଇଲା ବେଳକୁ ଜଣାବ ଆଉ ଟିକେ କଣ କରିବା ଆଉ।
ଆଚ୍ଛା ଆଚ୍ଛା। ଅଫିସ କଣ ଅଛନ୍ତି ଅଫିସ ରେ ନା ଯିବେ।
ନା ନା ର ଘରେ ଅଛି। ମୁଁ କିଛି ଜବ୍ ଫବ୍ କରେନି ଘରେ। ଘରେ ତ ଆଣେ ଡଉଟି ଆଉ ରୋଷେଇ ଟା ମୋର ପା ଡିଉଟି।
ଘରେ ତ ବିନା ସାଲିରରେ ଡିଉଟି ଆଉ।
ହଁ ବିନା ଦରମା। ନା କଣ ଆମର ବିନା ଦରମା ଡ଼ିଉଟି।
ପୁଣି ଚବିଶ ଟ୍ବେଣ୍ଟି ଫୋର୍ ଇଣ୍ଟି ସେଭେନ ମାନେ ଅନ୍ ବିସୀ।
ହଁ ହୁଁ।
ଆଉ ତାପରେ ଟିକେ ଯଦି ଡିଉଟିରେ କଣ ଟିକେ ଏପଟ ସେପଟ ହେଲା ଚାଲିଲା ହେ ଏଟା ଖରାପ ସେଟା ଖରାପ। ସେ ପଇସା ଦବାର ନାଇଁ।
କିନ୍ତୁ କପ୍ଲେ କିନ୍ତୁ କମ୍ପ୍ଲେନ ବହୁତ ହୁଁ।
ମାନେ ଏଇଟା ପୁରା ମାନେ କୋଉ ଟାଇପର ଡିଉଟି କି ମାନେ କୋଉ ଗଭର୍ଣ୍ଣମେଣ୍ଟର ଡିଉଟି ଟା ମୁଁ ଯଉ ଏପର୍ଯ୍ଯନ୍ତବି ମୁଁ ସର୍ଚ୍ଚ କରୁଚି ପାଉନି।
ଏବେ ବିନା ଇଣ୍ଟର୍ଭ୍ୟୁ ରେ ଡିଉଟି କରୁଛନ୍ତି ମାନେ ଗଣ୍ଣମେଣ୍ଟ ଜବ ପାଇଛନ୍ତି କିନ୍ତୁ ସାଲାରୀ ନାହିଁ।
ଏଇଟା କଣ ମୁଁ ବି ଏପର୍ଯ୍ଯନ୍ତ କନଫୁଜ।
ଇଏ ସେମି ଗମେଣ୍ଡ।
ହ ସେଇଆ ବୋଧେ।
କଣ୍ଟ୍ରାକ୍ଚୁଆଲ ପୋଷ୍ଟ ଆଉ ପ୍ରତିବର୍ଷ ରିନୁଆଲ ଆଉ।
ଏଇଟା ହଁ। ନା ରିନୁଆଲ ବି ପ୍ରତିବର୍ଷ ନୁହଁ ଏଇଟା ପୁରା କଣ କହିଲ ପରମାନେଣ୍ଟେ।
ଓହୋ।
ହେଲା ଏଟାର କିଛି ରିନୁଆଲ ହେଇପାରିବନି। ହ ହଁ ଯାହା ଅଛି ସେଇଆ। ରିନୁଆଲ ଟା ହେଲେ ଆହୁରି ଭଲ ହୁଅନ୍ତା ମଣିଛ ଟିକେ ଶାନ୍ତିରେ ରୁହନ୍ତା।
ଆପଣଙ୍କୁ ରିନୁଆଲ୍ ଦରକାର।
ଆଉ କଣ ଖାଇଥିଲେ କଣ?
ସକାଳୁ ଯାଇଥିଲ ମାର୍କେଟ ଯେହେତୁ ଜ ଜଳଖିଆ ଯା ଖାଇକି ଆସିଛି ସେଠି ପୁଣି ଗାଧୋଇ ପାଧେଇକି ଘରେ ଖାଇକି ଦିଟା ବେଳକୁ ଯିବି ସୋରୁମ ଆଉ।
ଓହୋ।
ସେଟା କାଲି ଯାଇଥିଲା କାଲି ବାହାଘର ଗାଡି ଟା ଯେ ଏବେ ଷ୍ଟାଟ ବନ୍ଦ ହେଇଯାଉଛି ସ୍ଲୋ ହେଲା ତ।
ହଁ ଓହୋ।
ହଁ।
କଣ ଗଡି ବାଇକ ନା କାର।
କାର୍ କାର୍ ମୋର ଟ୍ରାଭେଲ ଏଜେନ୍ସି ଅଛିତ। ଏବେ ସବୁ ଗାଡିରେ ଦେଖିବାକୁ ପଡୁଛି। ଯୋଉଟା ଟିକେ ଖରାପ ହେଲେ ଠିକ କରିଦଲେ ବେଟର ହବ କାଇହିଁ ବର୍ଷା ଦିନ ହଇରାଣ ହଉଥିବ ନିଜେ ହିଁ ଯିବାକୁୁଡେ।
ହଁ ସେଇଆା ଭଲ। ହୁଁ ହୁଁ।
ଆଉ ଦିଟା ଗାଡି ସକାଳୁ ଅଫିସ ଗଲେଣି ଆଉ।
ଓହୋ। ଭଲ ଗୋଟେ ଚଲେଇଛନ୍ତି ଗର୍ମେଣ୍ଟରେ ଓହୋ।
କୋଉଆଡେ କିଛି ନହେଲେ ଦି ପଇସା ପାଇବାର ଅଛି।
ହଁ ଯୋଉ ଆଡେ ହେନେ ପାଇବାର ଅଛି।
ଆପଣ କଣ ସକାଳୁ ଖାଇଛନ୍ତି?
ମୁଁ ସକାଳୁ ଏାଇ ଭଜା କରିଥିଲି ପୁଅକୁ ଟିଫିିନ ଦେଇଥିଲି ଆଳୁ ଭାଜି ଦେଇଥିଲି। ପରଟା କରିଦେବି ତାକୁ କଲେ ମୁଁ ଆଜି ପରଟା ଆଳୁ ଭଜା ନେବି।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
ଦେଇଥିଲି ଆଉ ଟିକେ ରଖି ଦେଇଥିଲି ଆଉ ସେ। ଦେଇଥିଲି ଖାଇବି ଆଉ।
ଆଚ୍ଛା ଆଚ୍ଛା। ହଁ କେଜ୍ଜିରେ ପଡୁଛି ପୁଅ?
ହ ୟୁ କେଜିରେ ହଁ।
ଆଚ୍ଛା। ତ ଡିମାଣ୍ଡ ରହିବ ଯାହାେଲେ ସକାଳୁ ଟିଉସନ ବି ଯାଉଛନ୍ତି।
ହଁ ଟିଉସନ ତାର ତିନି ଚାରିଟା ରୁ ଛଅଟା ତାକୁ ମୁଁ ନେଇକି ଯାଏ ସେଇଠୁ ଛଅ କିଲୋମିଟର ଯିବା ଆସିବା ବାର କିଲୋମିଟର ଆଉ।
ମାନେ ଡେଲି ନେଇକି
ହୁଁ ହୁଁ ହୁଁ ହୁଁ ସ୍କୁଲ ପଳେଏ ଗାଡିରେ। କିନ୍ତୁ ଟ୍ୟଉସନ ଟା ମୁଁ ତାକୁ ନେଇକି ଯାଏ ଆଉ। ଇଏ ବାହାରେ ରହୁଛନ୍ତି ନା ପାଖରେ ଟିଉସନ ଅଛି ଯେ ସେ ମାନେ ବଡ ପିଲାଙ୍କୁ ଧରିଛନ୍ତି ଛୋଟ ପିଲାଙ୍କୁ ମାନେ ସିଏ ମନା କରୁଛନ୍ତି ନା ଟୁଉସନ।
ହୁଁ ହୁଁ। ଡେଲି ବାର କିଲୋମିଟର ଯିବା ଆସିବା ମାନେ ଆମେ ଯାହା ମାର୍କେଟ ଯିବୁ। ଆମର ଏଠୁ ମାର୍କେଟା ଆଠ କିଲୋମିଟର ନା।
ଓହୋ।
ତାପରେ ବର୍ଷା ଦିନ ତ ହଇରାଣହୋଇଯାଉଥିବେ?
ହଁ ବର୍ଷା ହେଲେ ମୁଁ ଯାଏନି ବର୍ଷା ହେଲେ। ଗାଡି ତ ମେନେ ବାହାରିବନି ଆ ସେଥିପାଇଁ ଘର ଆଗଟା ପୁରା କାଦୁଅ ହେଇଯାଏ ସେ ବା ମୁଁ ସେଇଥିପାଇଁ ବର୍ଷା ହେଲେ ମୁଁ ଯାଏନି। କାଲି ଯାଇନଥିଲେ ଆଜି ଦେଖିବା ଆଜି କଣ ହଉଛି। ସିଚୁଏସନ ଦେଖିବାକୁ ପଡିବ।
କଣ କେତେ ନଉଛନ୍ତି ମନ୍ଥଲି?
ଆଜ୍ଞା।
ମୁଁ କହିଲି ଟିୁସନ ଯୋଉ କରୁଛନ୍ତି କଣ କେତେ ନଉଛନ୍ତି?
ହଁ।
ଆଚ୍ଛା ଆଚ୍ଛା।
ମୁଁ ଫାଷ୍ଟ କରୁଥିଲି ଘରେ ଆସିକି ଟ୍ୟୁସନ କରୁଥିଲେ। ନଉଥିଲେ ପନ୍ଦରଶହ ସେତେବେଳେ ଏଲ କେଜି ପଢୁଥିଲା କୋଉ କରିବୁୁ ଟ୍ୟୁସନ ମାଷ୍ଟର ତ ମିଳୁନଥିଲା। ଥିଲା ମୋ ପାଖରେ ସେ ଟୋଟାଲି ପଢିବନି ଯାହା ସେ ଛୁଆ ବଳେ ଯେ
ଓ ଛୁଆ ତ ଘରେ କେହି ପଢିବେନି ଆଉ ପାଞ୍ଚ ମିନିଟ ଥରେ ତାଙ୍କର ବାହାରିବ ଆଉ
ଡରିବନି ତୁ ବାଡି ଟା ଯଦି ଧରିବୁ ସିଏ ଆହୁରି କାନ୍ଦିକି ପୁରା ଚିଲେଇବ। ତା ଜେଜେ ମା କହିବେ ଯେ ମାରିଲେ ନା କଣ ଆଉ? ମୁଁ ସେଇଥିପାଇଁ ମୁଁ କହିଲି ଇଏ ତ ଏକରେ ଟୋଟାଲି ପଢିବନି ସବୁବେଳେ ଗୋଟେ ମାନେ ଦଶ ମିନିଟ ବସିବ ଏପଟ ସେପଟ ଏପଟ ସେପଟ ଗୋଟେ ପାଠର ଗୋଟେ ଧ୍ୟାନ ଦବନି। ସେଥିପାଇଁ ତା ଆ ଟ୍ୟୁସନ ଛାଡ଼ିଲି ଟ୍ୟୁସନ ଆସି ପନ୍ଦରଶହ ଟଙ୍କା ନିଏ ପନ୍ଦରଶହ ନବ ଯେ ସିଏ ଗୋଟେ କିଛି ଗୋଟେ ପାଠଟା ମାନେ ସେ ଷ୍ଟେପ୍ ବାଇ ଷ୍ଟେପ୍ ପଢେଇବା ଦରକାର ସେ ସେଇଟାକୁ ସେଇଟାକୁ ପଢେଇବେ। ସିଏ ଗଲେ ଦି ମାସେ ଗଲା ଆଉ ଜଣକୁ କଣ ଠିକ କଲେ ସିଏ ହଜାର ଟଙ୍କା ନବ। ନିଅନ୍ତି ଯେ ସିଏ ସେମିତି ଆ ମାନେ ପଢେଇ ନେଇ ଚାଲିଲେ ଛୁଆ ଆଣେ ଶିଖୁ ତ ନ ଶିଖୁ। ହେଲା ଏମିତି ଯେମିତି ହେଲା ତାଙ୍କ ସ୍କୁଲ ମିଶଙ୍କ ପାଖକୁ ନେଇକି ଛାଡିଲି ସିଏ ଜାଣିଛନ୍ତି ନା ଟେକ୍ନିକ ଟା କେମିତି କଣ ଆ ସେ ସେଇଟାରେ ସେ ଏବେ ଠିକ ଠାକ ଭାବେ ଧରୁଛି ଆଉ ତାର ପାଠ ଠିକ ଅଛି କିନ୍ତୁ ତାକୁ ମାନେ ସେ ପ୍ରୋସେସିଂ ରେ ତାକୁ ନେଲେ ସେ ଠିକ ପଢିବ ଆଉ ମୁଁ ଯଦି ଏମିତି ପଢେଇ ନେଇ ସେ ଛୁଆ କଣ ଶିଖିଥିବ ନ ଶିଖିିଥିବ ସେଇଟା ଟା ହଉଛି ଇଏ ନା ଧାରାରେ ପଢେଇଲେ ସେ ଠିକ ପଢିବ।
ହୁଁ ନାଇଁ ବାଣିଜୀ ଯତେତିରେ ସେ କହୁଛି ତାର ସର ରେ ସିଏ ଯାଉଛି ଏବେ ଏଲ କେଜି ରେ ପଢୁଛି କହିି ସ୍କୁଲ ଯିବି ଟୁସନ ଯିବି। ଟ୍ୟୁସନ ଯିବି ସ୍କୁଲ ଯିବିନି ଯୋଉଟା ମାମା ଗୋଟେ ପଠା ନହେଲେ ମାମ ସାଙ୍ଗେ ଆଈ ଘରକୁ ପଳେଇବି।
ଅହ ଯୋଉଟା ଗୋଟେ ହେଲେ ପଢ଼ିବ?
ହଁ ଯୋଉଟା ହେଲେ ଗୋଟେ ପଢିବ?
ହ ଛୁଆ ଆଜିକାଲି ତ
ଦବ ବାବାଙ୍କ ଆଗରେ ଦବନି ମତେ ଲୁଚେଇକି ଦବ ନହେଲେ ବାବା ପାଟି କରୁଛନ୍ତି ଚକୋଲେଟ୍ ଖାଇଲେ। ହ
କୁହ ନାଇଁ ପୁଅ ଯିବ କ କେତେ ପାଠ ପଢିବି? ମୁ ପାଠ ପଢିବି ବା ଚାକିରି କରିବୁ। ମୁଁ କହିଲି କଣ ଚାକିରୀ ହବ ଆର୍ମି ଅଫିସର ଆର୍ମି ଅଫିସର ତ ହବୁ ଏତେ ଚିନ୍ତା କରୁଛୁ? ପୁଣି ପାଠ ଟା କାହି ପଢୁନୁ? ନା ବଡ଼ ହେଲେ ପଢିବି ନାଇଁ।
ଇଂଲିଶ ମିଡିୟମ ସ୍କୁଲ ଗୁଡାରେ ଏବେ ସବୁ ତାଙ୍କରି ସ୍କୁଲ ହ ମିସେସ୍ ମିସ୍ ମାନେ ସବୁ କରୁଛନ୍ତି।
ହଁ ହଁ ହଁ ହଁ। ସେଇଟା ଅନ୍ୟ କାହା ପାଖରେ ଇଏ କଲାଠୁ ମାନେ ଟିକେ ଠିକ ସେ ନେ ମୋ ପାଖରେ ତ ଟୋଟାଆଇ ଯାହା ଛୁଆ ବେଳେ ଯେତିକି ଯାହା ତାକୁ ଶିଖେଇ ଦେଇଥିଲି ଶିଖେଇ ଦେଇଥିଲି। ବଡ ହଉଚି ଟୋଟାଲି ବସୁନାହିଁ ମୁ ସେଇ ତ ବାଧ୍ୟ ନେଇକି ଗୋଟେ ତାକୁ ନେଇକି ଯାଉଚି। ଦି ମିନିଟ୍ ଯାଇନଥିବ ମାମା ଶୁଶୁ ଯିବି ଅ ଗିଗି ଯିବି ପାଣି ପିଇବି ମୁଁ ଟିକେ ଆସେ ଟିକେ ରେଷ୍ଟେ ନିଏ ଏ ଏମିତି ତାର ବାହାନା।
କେତେ ପାଠ ପଢିବି।
ହଁ କେତେ ପାଠ ପଢିବି। ମତେ କଣ ପାଗଳ କରିଦବ କି ପାଠ ପଢେଇ ପଢେଇ। ସେ ଦିଟା ଟିଭିର ସେ କଥା କହିବ ହା ହା।
କହିବେ ମାନେ ଆପଣ କିଛି ଉତ୍ତର ବି ଦେଇପାରିବେନି।
ହଁ ସେ ଦେଖ ମାନେ ଧର କୋଡ଼ିଏ ବର୍ଷ ପୂର୍ବରୁ କି ପନ୍ଦର ବର୍ଷ ପୂର୍ବରୁ ପିଲାଙ୍କର ମାଇଣ୍ତିଟା ଦେଖ କେମିତି। ପନ୍ଦର ବର୍ଷ ପରେ ଛୁଆଙ୍କର ମାଇଣ୍ଡି ଟା କୋଉ ଭଳିଆ ସେମାନେ ସାଙ୍ଗେ ସାଙ୍ଗେ ଧରି ଦଉଚନ୍ତି। କଥାଟାକୁ।
ହଁ।
ସେତେବେଳେ ମାନେ ଏତେ ଇଏ ନଥିଲା ଏବେ ମାନେ ସେ ଜନ୍ମ ହଉ ହଉ କ କଥା କୋଉ କୋଉ ସେମାନେ ପୁରା ଚାଲାକ୍ ହେଇଯାଉଛନ୍ତି।
ଏବେ ତ ଫୋନ୍ ରେ ଆମେ ଯେତିକି ଜାଣିନାହାନ୍ତି ସିଏ ସେତିକି କରିପକୁଅନ୍ତି।
ହଁ।
ଆଉ ଫୋନ୍ ନଦେଲେ ଖାଉନାହାନ୍ତି ପିଲା ଆଜିିକାଲି।
ନାପା ଫୋନ୍ ଟା ହୋଉତାହାଲେ ରଖିବା? ଆଜ୍ଞା।